ହ୍ୟାଲୋ ୟା ଆଜ୍ଞା ମୁଁ ଆପଣଙ୍କୁ ଶୁଣି ପାରୁଛି।
କଣ ଖାଇଛନ୍ତି?
ମୁଁ ଖାଇଛି ପରଟା ଆଉ ଆଳୁ ଭଜା।
ଆଳୁ ଭଜା କାଇଁ ଖାଇଲେ?
କାହିଁକି ନା ଆଳୁ ଆମ ଘରେ କାଟି ଦେଇଥିଲେ ତ ଅଧିକ ଆଳୁ ପାଳିଆସିଥିଲା।
ନା ଆଜି ରଜ ଟା ନା ଆଉ ଟିକେ କଣ ପିଠାପଣା ଖାଇଥାନ୍ତେ ପରଟା ଆଳୁ ଭଜା ଖାଇଲେ।
ପିଠା ଖାଇକି ମୁଁ ଟିକେ ବୋର୍ ହେଇଯାଇଥିଲି ତ ସେଥିପାଇଁ।
ଆଚ୍ଛା ମୁଁଁ ମୁଁ ଆଜି ରଜରେ ହାତରେ ମେହେନ୍ଦୀ କରିଚି ଆଉ ଏମିତିଆ ମେହେନ୍ଦୀ କରିଚି ଯେ- ମାନେ ପୁଲ ଖାଲି ଫୁଲ ଆଉ ପତ୍ର ଆଉ କିଛି ନାହିଁ ସେଥିରେ ଫୁଲ ପତ୍ର।
ଓହୋ ମୁଁ ବି ସେମିତି ମେହେନ୍ଦୀ କରିଚି।
ଫୁଲପତ୍ର?
ଫୁଲ ପତ୍ର ନୁହଁ ଖାଲି ଫୁଲ ପତ୍ର ନାଇଁ ମୋର।
କାଇଁ ତମେ କାହିଁ ଫୁଲ କଲ ସବୁ ତ ମୋ ଥ୍ରୁ କପି କରିବ ଆଉ ଏମିତି କେମିତି ହବ।
କପି ନୁହଁ ମେହେନ୍ଦୀରେ ସେମିତି ହିଁ କରନ୍ତି।
ଏମିତି କେମିତି ୟାର୍? ଏମିତି ତମେ କରିପାରିବନି ନେଚର କୁ ଟିକେ ରେସପେକ୍ଟ ଦିଅ ଫୁଲ ସହିତ ପତ୍ର ବି କରିବ।
ନେଚର ନୁହଁ ସେଟା ପ୍ରକୃତି।
ଓ ପ୍ରକୃତି ଆଉ ଆପଣଙ୍କର ଫାର୍ମ ହାଉସ ଅଛି।
ଆଜ୍ଞା?
ଆପଣଙ୍କର ଫାର୍ମ ହାଉସ ଅଛି?
ସେଇଟା କଣ?
ସେଥିରେ ହଁ କୁହାଯାଏ ହଁ କହିବ।
ହଁ।
ଆପଣ ସେଥିରେ ଚାଷ ବାସ ହଉଛି କଣ କଣ ଚାଷ ହଉଛି ଟିକେ ଡିସକ୍ରାଇବ କଲେ।
ଓ ହୋ ହୋ ଆଛା ବୁଝିଲି। ଏଥିରେ ତ ବହୁତ କିଛି ଚାଷ ହଉଛି ଆମର ଯେମିତି କିି ଶାଗ ଆମେ ବହୁତ ପ୍ରକାର ସେଠି ଲଗେଇଚୁ। ଆଉ ହଉଚି ବହୁତ ସାରା ଫୁଲ ଗଛ ବି ସେଠି ଲାଗିଚି। ଆଉ ଆମ୍ବ ଗଛ ଛୋଟ ଛୋଟ ଆମ୍ବ ଗଛ ଅଛି।
ହଁ।
ଆଉ ଏମିତି ବହୁତ ସାରା ଗଛ ଅଛି। ଫୁଲର ବହୁତ ଭେରାଇଟି ଅଛି।
ଆଚ୍ଛା ପନିପରିବା?
ପନିପରିବା ବି ଲଗେଇ ଚୁ କାକୁଡି ଗଛ ଲଗେଇ ଚୁ ଆଉ ଟମାଟୋ ଗଛ ଲଗେଇ ଚୁ ଆଉ ହଉଛି ଆଳୁ ଗଛ ବି ଲାଗିଛି ଆମର ଯୋଉ ମାଟି ଆଳୁ। ସେଇ ଗଛ ଆଉ କନ୍ଦମୂଳ ଲାଗିଛି।
ମାଟି ଆଳୁ ଗଛ ଲାଗିଛି ଆପଣଙ୍କର? କେଳୁ ତ ମାଟି ତଳେ ଗଛ ହେଇଗଲା ଆପଣଙ୍କର। ହଁ ଠିକ୍ କଥା ଠିକ୍ କଥା ନା ହୁଁ।
ଜେଏମ୍। ଆହୁରି ଟମାଟୋ ଗଛ ଲଗେଇଛୁ ଆଉ ଲଙ୍କା ଗଛ ବି ଲାଗି ତିଇନି।
ଆପଣ ଲଙ୍କା ଖାଆନ୍ତି ବୋଧେ ରାଗ ଖାଇବାକୁ ଭଲ ପାଆନ୍ତି।
ହଁ ହଁ ହଁ ହଁ ହଁ।
ଆଚ୍ଛା ଜି ଆଚ୍ଛା ଆଉ ରଜରେ କଅଁ କଅଁକଲେ ଆପଣ?
ରଜରେ ମୁଁ ବୁଲିଲି ପାନ ରଜ ପାନ ଖାଇଲି
ଆଛା ଆପଣ ମୋର ସେ ଯଉ ସାଙ୍ଗ ସାଙ୍ଗରେ ବୁଲିଲେ ସେ ଯୋଉ ସାଙ୍ଗଟା ମଁ। ସାଇ କି କଣ ତା ନା ମୁଁ ଜାଣିନି ଭଲରେ ଆକଚୁଆଲି।
ସେଇଟା ବ୍ୟକ୍ତିଗତ ସୂଚନା କହିହବନି ସେ ସାଙ୍ଗକୁ ମୁଁ କେବଳ ମୋର କରିକି ପର୍ସନାଲି କରିବାକୁ ଚାହେଁ ତ ସେଟା ସେୟାର କରିପାରିବନି।
ଓହୋ ଠିଙ୍କ୍‌ ଠିକ୍ ନାଇ ସିଏ ମତେ ବି କାଲି କଲ୍ କରିଥିଲେ ଯେ ସେ ସାଙ୍ଗ ଟି। ସିଏ। ସେଟି ପୁରୀ ବିଷୟରେ ଆଲୋଚନା କରୁଥିଲେ ଯେ ପୁରୀରେ ଆଜିିକାଲି କେମିତିଆ ଭିଡ ହଉଛି। ଭକ୍ତ ମାନେ କେତେ ଆସୁଛନ୍ତି ବିଭିନ୍ନ ଜାଗାରୁ ଆଚ୍ଛା ପୁରୀରେ କଅଁ ଅଛି କହିଲେ ମୁଁ କେବେ ପୁରୀ ଯାଇନି ନା?
ପୁରୀରେ ପୁରୀରେ ଜଗନ୍ନାଥ ମନ୍ଦିର ଅଛି ଆଉ ଚାରିଟା ଧାମ ଭିତରୁ ଆମ ପୁରୀ ମନ୍ଦିର ବି ଗୋଟେ ଧାମ ଶ୍ରୀ ମନ୍ଦିର ଆଉ ହଉଛି ଏଠି ଟି ଠାକୁରଙ୍କୁ ଛପନ ପ୍ରକାରର ଭୋଗ ଲାଗେ
ଆଚ୍ଛା।
ହଉ ଏମିତି ବହୁତ କିଛି ବହୁତ ବ ବହୁତ ବହୁତ ଭକ୍ତ ମାନେ ସେଠିକି ଆସନ୍ତି ମାନେ ପାଖାପାଖି ମୁଁ ଏଇଥରକ ଯୋଉ ଲାଷ୍ଟ ଯାଇଥିଲି ମତେ ଲାଗୁଛି ପାଖାପାଖି ସତୁରି ଅଶୀ ହଜାର କି ଲକ୍ଷେ ଭଳିଆ ଲୋକ ଥିଲେ ସେଦିନ ମନ୍ଦିରରେ ସକାଳେ ବି ରାତିରେ ବି।
ପାଞ୍ଚ ଲକ୍ଷ ମିଶେଇକି କାଲି କାଲି ତ ଥିଲେ ପାଞ୍ଚ ଲକ୍ଷ ଲୋକ ଏକା ସାଙ୍ଗରେ ପଶିଥିଲେ ପୁରା ଲମ୍ବା ଲାଇନ ଖରାରେ ପୁରା ମାନେ ଲୋକ ବେହୋସ ହେଇଯାଉଥାନ୍ତି ପୁଅ ପିଲା ବି ବେହୋସ ହେଇଯାଉଥାନ୍ତି ମାନେ ଇମାଜିନ କରିପାରନି।
ମୁଁ ବି ସେଇଦିନ ଯାଇଥିଲି ସେଇ ଅବସ୍ଥା ହଉଥିଲା ଆମେ ସକାଳେ ଯାଇଥିଲୁ। ଏତେ ସବୁ ଲାଇନରେ। ତିନି ଘଣ୍ଟା ଠିଆ ହେଇକି ଲାଷ୍ଟକୁ ଆହୁରି ତିନି ଘଣ୍ଟା ଠିଆ ହବାକୁ ପଡିଥାନ୍ତା ସେ ଯୋଗରୁ ଆମେ ଗୋଟେ ଛୋଟ। ପୁଅଟାକୁ ନେଇଯାଇଥିଲୁ ତା ସିଏ ପୁରା ମାନେ ଏମିତି ବେହୋସ। ହେଲା ଭଳିଆ ହେଇଗଲା ବୋଲିକା ଆମେ ସେଠୁ ଅଧା ଲାଇନ ରୁ ସେଠୁ ବାହାରି ଆସିଲୁ ତାକୁ ନେଇକି। ତାପରେ ସେଠୁ ବୁଲିଲୁ। ତାପରେ ବୁଲିକି ସେଉଠୁ ବୁଲିକି ଆମେ ସବଠୁ ପୁଣି ଆଉ ଏତେ ଖରା ହେଲାଣି ତାପରେ ଟିକେ ସେଇଠି ଖାଇ ପିଇକି ବୁଲିକି। ହଁ ଆମର ଜଣେ ଭାଇ କଣ କରିଥିଲେ ନା ସିଏ ସେ ଆମ ଆଗରୁ ସେ ଲାଇନ ରୁ ବାହାରି ଯାଇ ଥିଲେ କହିଲେ ମୁଁ ଆଉ ଦର୍ଶନ କରିବାକୁ ଯାଇପାରିବିନି ତମେ ଯାଅ। ତ ସିଏ କଣ କଲେନା ଯାଇକି କୋଉ ନନାଙ୍କ ଗୋଡ ତଳେ ପଡିକି। କଏ ଆମ ଆମ ଲାଇନ ରେ ବାହାରିକି ଯାଇକି କୋଉ ନନାଙ୍କ ଗୋଡ ତଳେ ପିଡିକି କହିଲେ ଆଉ ମତେ ଟିକେ ନେଇଯାଅ କହିକି ସେ ନନାଙ୍କ ଗୋଡେ ହାତ ତଳେ ପଡିକି ସେ ନନା ନେଇଗଲେ। ଆମେ ଏ ସବୁ ଲାଇନ ଠିଆହେଇକି ଦେଖିପାରିଲୁନି ସେ କିନ୍ତୁ ଠାକୁରଙ୍କୁ ଏତେ ଗାଳି କରିକି ଯାଇକି ଠାକୁରଙ୍କୁ ଦେଖି
ଆଚ୍ଛା ନାଇଁ ଆମେବି ଜଣଙ୍କୁ ରିକ୍ୱଷ୍ଟେ କଲୁ ସେ ନେଇଗଲେ ଆମକୁ। ଆମେ ବି ଜଣଙ୍କୁ ରିକ୍ଵଷ୍ଟେ
ଓ ଏମ୍ ଭଲ ତ ଏମତି ଲାଇନରେ ଠିଆ ହବା ଅପେକ୍ଷା ଏମତି ଗୋଡ ଧରିକି। ଗୋଟେ ତଳେ ପଡିଛି ବଢିଆ ହାଲୋ। ହାଲୋ। ହାଲୋ। ଆପଣ ଶୁଣିପାରୁଚନ୍ତି। ହାଲୋ।